ଜୟ ଜଗନ୍ନାଥ ରାଧେ ରାଧେ। ଜୟ ଜଗନ୍ନାଥ ରାଧେ ରାଧେ। କଣ କରୁଛନ୍ତି?
ଅଛି ଏମିତି ହି ବର୍ଷା ହୋଉଛି ତ ଆମ ଆଡେ।
ଆଛା ଆମର ଏପଟେ ବର୍ଷା ହିଁ ହୋଉଛି। ଏଠୀ ବହୁତ ବହୁତ ମାତ୍ରାରେ ବର୍ଷା ହୋଉଛି।
ଆମର ବି ପୁରା କାଲି ରାତିଠୁ ବହୁତ ଜୋରେ ବର୍ଷା ହେଇଛି।
ନାଇଁ ଏଠି ତିନି ତିନି ଦନୟ ଚାରି ଦିନ ଏ ବହୁତ ବହୁତ ବର୍ଷାର ମାତ୍ରାରେ ବହୁତ ଜାଲି ଲାଗି ରହିଛି ଏଠି।
ଆଜ୍ଞା ଆପଣ କଣ କରୁଥିଲେ?
ନାଇଁ ତ ଭୋଜନ ସାରିକି ଘରେ ହିଁ ବସିଛି ବାହାରେ ବର୍ଷା ହୋଉଛି ନା ତ ଆଜିର ଦ୍ଵାର୍ ଟା ତ ସାଙ୍ଗମାନଙ୍କ ସହିତ କୋଉଠି ବି ତ ଯାଇ ହେଲାନି ସକାଳେ ଊ ବାହାରକୁ ଭ୍ରମଣ କରି ଯାଇଥିଲି ତ ଆସିଲା ବେଳକୁ ବହୁତ ବଢିଆ ଦୃଶ୍ୟ ଟା ଦେ ଥିତ ସେ କଥା ମନେ ପକେଇବି ହସୁଥିଲି ଆଉ। ଘରେ ହିଁ ବସିିକି।
ହ୍ୟାଲ ଆପଣ ଭୋଜନ କରି ସାରିଲେଣି ଭୋଜନ କରି ସାରିଲେଣି?
ଆଜ୍ଞା।
ହୁଁ। କ କରୁଛନ୍ତି କଣ ଆପଣ ବର୍ତ୍ତମାନ?
ଏବେ ଏବ୍ ଏଡ୍ ଛି ତ ଟିକେ ବାହାରେ ବୁଲୁଛୁ ଆଉ ଦେଖୁଛୁ ପାଣି କୋଉଠି କେତେ ହେଇଛି।
ଆଚ୍ଛା ଆଚ୍ଛା। ତ ଆପଣ ଭ୍ରମଣ କରି ଦେଖୁଛନ୍ତି କି କୋଉଠି କେମିତି କଣ ହେଇଛି। ଆଛା ଆଛା ବହୁତ ବଢିଆ ବହୁତ ବଢିଆ।
ଆପଣ କଣ ଖାଇଲେ?
ଭୀ ସତ କହିବି ତ ଆଜି ରାକ୍ଷସ ଭୋଜନ ଟିକେ ହେଇଥିଲା ଘରେ। ମୁଁ କହୁଛି କି ଆଜି ଘରେ ରାକ୍ଷସ ଭୋଜନ ଟି ହେଇଥିଲା। ଯେମିତି କିି ରାକ୍ଷାସ ମାନେ ଖାଆନ୍ତି ଅଁ ମାଂସ। ସେମିତିକା ଗୋଟେ ଖାଦ୍ୟ ତିଆରି ହେଇଥି ଥିଲା ପରେ ମୋ କଥା ଆପଣ ଶୁଭୁଛି ତ ଠିକ୍ ସେ? ହ୍ୟାଲୋ। ମୁଁ କହିଲି ଘରେ ହେଇଥିଲା ରାକ୍ଷସ ଭୋଜନ ଯେ କିି ଆମର ମାଂସ।
ଆପଣଙ୍କର କଣ ହେଇଥିଲା ଘରେ ଖାଇବା ଆଜି?
ଭାତ, ଡାଲି, ଆଉ ଆଳୁ ଭଜା।
ହୁଁ। ଆଛା ତ ଆପଣ ରାକ୍ଷାସ ଭୋଜନ କରୁନାହାନ୍ତି।
ନା।
ବହୁତ ବଢିଆ ବହୁତ ବଢିଆ।
ଆପ ଆପଣଙ୍କର କଣ ହେଇଥିଲା?
କହିଲି ବା ଆଜି ହେଇଥିଲା ରାକ୍ଷାସ ଭୋଜନ ମାନେ ତ ଆପଣ ଜାଣିଥିବେ ରାକ୍ଷସ ମାନେ କଣ ଖାଆନ୍ତି। ଯେମିତି କି ଅ ଛେଳି କୁକୁଡା ଏଗୁଡା ତ ଖାଆନ୍ତି। ତ ସେମିତି ମୁଁ ବି ଖାଇଛି ଆଜି ଆଉ। ମାଂସ।
ଆଛା କିଏ କରିଥିଲେ?
ହୟେ ଘରେ କରିଥିଲେ।
ଆଚ୍ଛା ଆପଣ ରୋଷେଇ କରନ୍ତି?
ନାଇଁ ନାଇଁ ମୁଁ ରୋଷେଇ କରୁନି। ମତେ ତ ଆସେନି ଏତେଗୁଡା। ତ ଘରେ ଆମର ବଡ ଭଉଣୀ ଅଛନ୍ତି ତାଙ୍କେ କରିଥିଲେ।
ଟା କରୁନାହାନ୍ତି।
ଆଜ୍ଞା।
ଆପଣ କେବେ ଚେଷ୍ଟା କରୁନାହାନ୍ତି?
ମୁଁ ଦେଖିଚି ତ ବହୁତ କରିଚି କିନ୍ତୁ ଏମିତି ତେ ମୋ ହାତରେ ଏତେ ସ୍ଵାଦିସ ଦ୍ୟ ଖାଦ୍ୟ ଆଜ୍ଞା।
କାହିଁକି ନା ଆପଣ ଦେଖନ୍ତୁ ନାରୀ ନାରୀ ପୁରୁଷ ତ ବହୁତ ଅଲଗା ଆପଣ ତ ଜାଣିଛନ୍ତି। ଆଉ ସେଥିପାଇଁ ତ ସମସ୍ତଙ୍କ ହାତରେ ତ ସ୍ଵାଦି ଖାଇବା ବ୍ୟଞ୍ଜନ ହେବ ନାହିଁ ନା ଆପଣ ତ ଜାଣିଚନ୍ତି। ଯେମିତି କି ସବୁ ପୁରୁଷମାନଙ୍କ ଦ୍ଵାରା ବି ଆଜ୍ଞା
ସେମତି ତ ନାଇଁ ନା ଖାଲି ନାରୀ ମାନେ ହିଁ ରୋଷ୍
ନାଇଁ ପୁରୁଷ ନାଇଁ ପୁରୁଷମାନେ ବି ରୋଷେଇ କରନ୍ତି। ମୁଁ ବି ବେଳେ ବେଳେ ଆମର ଭଉଣୀଙ୍କର ବି ହାତ ଲଗାଇ ଦିଏ ରୋଷେଇ ପାଇଁ। ସେମିତି କିଛି ନାହିଁ ମାନେ ମୁଁ କହୁଚି। ତ ତ ନାରୀ ସ୍ଵାଦିଷ୍ଟ ଖାଇବା କରିବାଟା ଅଲଗା ପୁରୁଷ ମାନେ କରିବାଟା ଅଲଗା ସେଇଟା ମୁଁ କହୁଚି। ଏମିତି ନାଇଁ କି ଖାଲି ନାରୀମାନେ ହିଁ ରୋଷେଇ କରିଦିଅନ୍ତି ଆଜ୍ଞା। ବ ମୁଁ ସକାଳେ ଭ୍ରମଣ କରି ଯାଇଥିଲି ବୁଝିଲେ?
ଆଜ୍ଞା।
ତ ମୁ ଯାଉଥିଲି ବାଟରେ ଦେଖିଲି ଗୋଟେ ସ୍କୁଲ ତ। ସେଇ ସ୍କୁଲ ସମୟ। ଅ ଛୋଟବେଳ ଙ୍କ ମୋର ସେଇ କଥା ଟା ମନେ ପଡିଲା ତ ମୁଁ। ବହୁତ ହସୁଥିଲି ମାନେ ରୁମରେ ବସିକି ଘରେବସିକି। ପିଲାବେଳର କଥା ବହୁତ। ମନେ ପଡିଗଲା ଯେମିତିକି ଆମେ ସ୍କୁଲ ସମୟରେ ଗଲା ଆପଣ ତ ଜାଣିଥୀବେ ସ୍କୁଲ ସମୟରେ। ଯୋଉ ସମୟରେ ବର୍ଷା ହେଲା ପରେ ପିଲା ମାନଙ୍କର ଯୋଉ ଛୋଟ ହେଇଯାଏ ଆପଣ ତ ସେଇ ଅନୁଭୂତି କରିଚନ୍ତି।
ଆଜ୍ଞା ଆଜ୍ଞା ସେଇ ଛୋ ଟ ଛୋଟ ବେଳର କଥା ଆଉ ଏବେ ମନେ ପକେଇଲେ
ଆଜ୍ଞା।
ତମର ଶବ୍ଦ କିଛି ଠିକ୍ ସେ ଆସୁନି। ହାଲୋ। ହାଲୋ।
ହାଲୋ।
ହାଲୋ। ଆପଣଙ୍କ ଶବ୍ଦ ଠିକ୍ ସେ ସ୍ପଷ୍ଟ ଭାବରେ ଶୁଭା ଯାଉନି କିନ୍ତୁ ଏବେ ଶୁଭା ଗଲା। କୁହନ୍ତୁ। ହାଲୋ।
ହଁ ହାଲୋ।
ମୁଁ କହିଲି ଆପଣଙ୍କର ଶବ୍ଦ କିଛି ଠିକ ସେ ଶୁଭା ଯାଉନି କୋଉଠି ରହୁଛନ୍ତି କି। ନା ଏ ବର୍ଷା ପାଇଁ ଟିକେ।
ହଁ ବର୍ଷା ପାଇଁ ଟିକେ ପ୍ରୋବ୍ଲେମ୍ ଅଛି ତ ଏପଟେ।
ଆଛା ଆଛା ଆଛା ବହୁତ ବଢିଆ ବହୁତ ବଢିଆ ଠିକ କଥା କହିଲେ। ଆପଣ ଯାଇଛନ୍ତି କୋଉଠି ଆପଣଙ୍କ ର ସେଠି ଭଲ ଜାଗା କଣ ଅଛି କହିଲେ ବୁଲିବା ପାଇଁ। ଯେମିତିକି ଆମର ଆଜ୍ଞା।
ପୁତୁଳି ଜଳପ୍ରପାତ। ଦେଖିଛନ୍ତି କେବେ।
ଆଜ୍ଞା ନାଇଁ ମୁଁ ଦେଖିନି ଆଜ୍ଞା।
ଶୁଣିଛନ୍ତି କେବେ।
ନାଇଁ ଶୁଣିନି ବା ଆପଣ ସେଇଟା ତ ମୁଁ କହୁଛି ନା ଆପଣ ସେଠି କଣ କଣ ଅଛି ଯେମିତି କିି। ଆମେ ଜାଣିପାରିବୁ କି ଲୋକ ଦ୍ଵାରା କି ଏଇଠି ଏମିତି ଅଛି ସେଠା ସେମିତି ଅଛି। ତ ମୁଁ ମୋ ସାଙ୍ଗମାନାନଙ୍କୁ କହିବି ସେମାନଙ୍କ ସହିତ କେବେ ଭ୍ରମଣ କରିବା ପାଇଁ ଆମେ ସେଠି ଯାଇପାରିବୁ
ଆଚ୍ଛା ଠିକ ଅଛି।
ଆବେ ପୁତୁଳି ଜଳପ୍ରପାତ ସେଇଠି ବହୁତ ମାନେ। ପାଣୀ ମାନେ ଝରଣା ଝରଣା ର ଜାଗା ସେଇଟା।
ଆଛା ଆଛା ଆଛା।
ବହୁତ ସୁନ୍ଦର ଜାଗାଟେ କେବେ ଆସନ୍ତୁ।
ଆଛା ଆଛା ତ ଘଞ୍ଚ ଜଙ୍ଗଲ ମଧ୍ୟରେ ଏଇ ଅବସ୍ଥିତ ନା କଣ ପୂତୁଳି। ଜଳ ପ୍ରପାତ କହୁଛି ନା ଆପଣ ଆଛା ଆଚ୍ଛା‌ ଆଚ୍ଛା ଆଚ୍ଛା ଆଚ୍ଛା ଆଉ କଣ ଅଛି?
ଆଉ ଆଉ ସବୁ ଏଠି ଭ୍ରମଣ ଜାଗା ସାଇନ୍ସ ପାର୍କ।
ଆଜ୍ଞା।
ଆଉ ସବୁ ଏଇଠି ସବୁ ଦଶହରାକି କଣ ହେଲେ ଖାଲି ମେଳାଟା ବସେ
ଆ ଆଛା ପୁରାତନ ଯେମିତିକିି ସେଇଟା ଲୋକପ୍ରିୟ କହୁଚନ୍ତି ଆମର କହୁଚନି ଯେମିତିକିି ଆଗରୁ ସେଇଟା ଆପଣଙ୍କୁ ଲାଗି ରହିଚିନା ଏବେ ବର୍ତ୍ତମାନ ଚାଲୁ ହେଇଚି ଯୋଉ ମେଳା କଥା କହିଲେ? ଆଜ୍ଞା। ଆପଣଙ୍କର ସ୍ପଷ୍ଟ କିଛି ଶୁବା ଯାଉନି।
ଆଜ୍ଞା।
ଟିକେ ନେଟର ଅସୁବିଧା।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣ ଠିକ୍ ଅଛି ବିଦ୍ୟୁତର ଅଭାହବ କୁହନ୍ତୁ ତାପରେ?
ତାପରେ ଏଠିରେ ସବୁ ଯୋଉ ପର୍ବପର୍ବାଣୀ ହୁଏ ସେଇ ଯାକ ବହୁତ୍ ଭଲ ଭାବରେ ମେଳା ସେ ମାନେ ପ୍ରଦର୍ଶନତ ବହୁତ୍ ସୁନ୍ଦର ଭାବରେ ହୁଏ।
ଆଚ୍ଛା ଆପଣଙ୍କର ଡିଷ୍ଟ୍ରିକ୍ କୋଉଠି କହିଲେ?
କନ୍ଧମାଳ।
କନ୍ଧମାଳ ବା ବଡ଼ିଆ ସେଇଠିତ ଆପଣଙ୍କର ବହୁତ୍ ଫେମସ୍ ଜାଗା କି ଯେମିତିକି ଆମର ବହୁତ୍ ଯେମିତି ପପୁଲାର ଜାଗା ନାଁ ରଖିଥିବା ଜାଗା ଯିଏକିି ଆମର ଅ ଭାରତର ସେକେଣ୍ଡ କାଶ୍ମୀରକି ଦ୍ଵିତୀୟ କାଶ୍ମୀର କି ନାଁରେ ଜାଣନ୍ତି ଯିଏକି ଦାରିଙ୍ଗିବାଡ଼ି।
ହଁ ଦାରିଙ୍ଗିବାଡ଼ି ହଁ ବହୁତ୍ ଶୀତ।
ଆଜ୍ଞା ଆଜ୍ଞା ବହୁତ୍ ଥଣ୍ଡା ସେଠି।
ହୁଁ ତାପରେ ସେଠି ଦାରିଙ୍ଗବା ଦାରିଙ୍ଗବାଡ଼ିରେ ସବୁ ଅଛି କଫି ବଗିଚା ଆମର ଏଠି
ଆଚ୍ଛା ଆଚ୍ଛା ହୁଁ ହୁଁ। ତ ହଳଦୀ ଆପଣଙ୍କର ସେଇଟି ବହୁତ୍ ବଢ଼ିଆ ଫେମସ ମୁଁବି ଶୁଣିଚି ଯେମିତିକିି ପୁରାତନ ଜିନିଷ ଆପଣଙ୍କର ସେଠି ଅ ବେଶୀ ବ୍ୟବହାର କରନ୍ତି। ତନଭା ସିଟି ବେଷ୍ଟ ଡ୍ରେସ୍ ଯେମିତିକି ଏବେ ଦେଖୁଛନ୍ତି ଏବେତ ଅ ଦି ହଜାର ଆପଣତ ଜାଣିଚନ୍ତି। ଏବେକାର ଡ୍ରେସ୍ ଆଉ ଜଟି ପୋଷାକ ତଆପଣ ସେଠି ପୋଷାକ କେମିତି କଣ? ଏମିତି
ହଁ ଆମ ଆପଣ ଶୁଣିଛନ୍ତି କିଛି ସମ୍ବଲପୁରୀ ୱାର୍ଡ କିଛି?
ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ସମ୍ବଲପୁରୀ ଶୁଣିଚି।
ହଁ ଯାହାକି ମାନେ ଯାହାକି ଆମର ଏକାନେ ସବୁ ସେ ମାନେ କଳାହାଣ୍ଡି ସାଇଟ୍ ସେଇଟା ସବୁ ନିଜ ହାତ ତିଆରି ବନା ହୁଏ।
ଆଚ୍ଛା ଆଚ୍ଛା ତଆପଣ ନିଜେ ଲୁଗା ବନାନ୍ତି?
ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା।
ବଢ଼ିଆ ବହୁତ୍ ବଢ଼ିଆ ହେଲେ କେମିତି କଣ ସେଟା ପ୍ରଣାଳୀ ଆପଣ ଟିକେ କହିପାରିବେକି କେମିତି କଣ କରନ୍ତି? ତ ଠିକ୍ ଠାକ୍ ତ ଜାଣିଥିବେତ ଆପଣ? ହାଲୋ।
ହଁ ହାଲୋ।
ମୁଁ କହିଲି ଆପଣ ତ ସେ ବିଷୟରେ କିଛିଟା ତ ଜାଣିଥିବେ ନା କେମିତି କଣ କରନ୍ତି ଆପଣ ବି ଦେଖିଥିବେ କି ଆପଣ ଆଉ ଜେଜେମା ଜେଜେ ବାପା ଏଇଗୁଡା ସବୁ କରୁଥିବା ସମୟରେ। ଏବେ
ଆଚ୍ଛା ନା ଆମ ଘରେ ତ କିଏ କରନ୍ତିନି ଖାଲି ଆମେ ଯାଇକିି ଟିକେ
ଆଛା ଆଛା ଆଛା ଆଛା ଆପଣଙ୍କ ଗ୍ରାମରେ ଏଇଗୁଡା ସବୁ କରନ୍ତି।
ଆଜ୍ଞା।
ବହୁତ ବଢିଆ ବହୁତ ବଢିଆ ଆପଣଙ୍କର ସେଇଠୁ ଜାନକାରୀ ପାଇବା ପାଇଁ ଆଉ ଆପଣଙ୍କଠୁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ହ ଆପଣଙ୍କ ସହିତ ବି କଥା ହେଇ ବହୁତ ଭଲ ଲାଗିଲା ଆଉ ଆପଣଙ୍କ ସବୁ କଥାବାର୍ତ୍ତା ଶୁଣିକି ଖୁସି ଲାଗିଲା। ଆଉ ଆପଣ ଯଦି କେବେ ଇଆଡେ ଆସ ସିବେ ବୋଲେ ଦେଖିବେ ପୁତୁଳି। ତାପରେ ସବୁ ଭ୍ରମଣ କରିବେ ଏଇଠି ବି ଅଛି ଆଉ ସବୁ ଜାଗା।
ଠିକ୍ ଅଛି ଠିକ ଅଛି ଧନ୍ୟବାଦ।
ଆଜ୍ଞା। ଧନ୍ୟବାଦ ରଖିଲି।
ଆଜ୍ଞା।